ଏଇ କଣ କରୁଚ?
ଆରେ ଜୟ ଜଗନ୍ନାଥ ଶ୍ରୀକାନ୍ତ ଭାଇ ମୁଁ ଘର ଅଛି ତୁମେ କଣ କରୁଛ?
ହଁ ମୁଁ ବି ସେଇ ଜାଣିଛ ବେଙ୍ଗାଲୋରରେ ତ ଅଛି। ଏବେ ପୁଣି ଗୋଟେ ପାଞ୍ଚ ମିନିଟ ତଳେ ଅଫିସୁ ଆସିଲି। ଟିକେ ଏମିତି ହାତ ଗୋଡେ ଧୁଆ ଧୁ ଇହେଇକି ଉପରେ ଆସି ଛାତ ଉପରେ ବୁଲୁଛି ଟିକେ ଆଉ। ଆଉ ମୁଁ କଣ ଶୁଣିବାକୁ ପାଇଲି ତମର ଓଡିଶା ସେପଟେ ବର୍ଷା ବର୍ଷା କଣ ପଡୁଛି କି?
ଆରେ କଣ କାଲିଠୁ ଯୋଉ ପ୍ରକାର ବର୍ଷା ବାହାରକୁ ବାହାରିବାକୁ ଆଉ ଟାଇମ ମିଳୁନି। ଏମିତି ବର୍ଷା ଯେ କଣ କରିବି ଆଉ।
ଆଛା ଆଛା ନା ଭାଇ ଏପଟେ ତ ବର୍ଷ ଷା ହଉନି ଏପଟେ କଣ ହେଇଛି ଖରା ବେଳଠୁ ପୁରା ପବନ ଏତେ ଜୋର ସେ ବେଗରେ ବହୁଥିଲା। ପବନ ଭାବିଲୁ ବର୍ଷା ବର୍ଷା ଟିକେ ହବ ଟିକେ ପାଗ ଫାଗ ଚେଞ୍ଜ ହେ ଆମେ ଭାବିଲୁ ଟିକେ ବର୍ଷା ବର୍ଷା ହବ କାଳେ ଟିକେ ଭଲ ଲାଗିବ। ଆଉ ସେମିତି ପବନ ବହୁଚି ବହୁଚି ବହୁଚି ଯେ ଆଉ କମିବାର ତ ନାଁ ଧରୁନି ବର୍ଷା ତ ଟୋଟାଲି ପ ପକେଇନି ଦେଖାଯାଉ ରାତିରେ କଣ ହୋଉଚି ଆଉ, ତମର ସେପଟେ ଭଲ ବର୍ଷା ବର୍ଷା ପକଉଚି ଥଣ୍ଡା ଲାଗୁଥିବ ଆଉ।
ଆରେ ଥଣ୍ଡା କଣ ଏତେ ଦିନ ହେଲା ବୋହୁତ ଗରମ ଲାଗୁଥିଲା। ଏବେ କି ଏଇଟା ଦିନ ହେଲା ଥଣ୍ଡା ଲାଗୁଚି ଯେ କଣ ହବ ତୁ ବାଙ୍ଗଲୋର ସେପଟେ ତ ପ୍ରତ୍ୟେକ ଦିନ ଥଣ୍ଡା ଲାଗୁଥିବ। ଶୀତ ଲାଗୁଥିବ କାକର ଲାଗୁଥିବ। ଆଉ କଣ କରିବା ଏପଟେ ତ ଏମିତି କ୍ଲାଇମେଟ ଏମିତି କଣ କରିବା ଆଉ? ଆଚ୍ଛା ତୁମେ କୁଆଡେ ବାଙ୍ଗଲୋରରେ ବୁଲାବୁଲି କରିବାକୁ ଯାଉନ କି?
ଆରେ ହଁ ବୁଲାବୁଲି କରିବାକୁ ତ ଯାଉଛି ବୋହୁତ ଯକ ବୁଲି ସାରିଲଣିି କାଲି ଟିକେ ମନ୍ଦିର ଆ ଡି ଯିବାର ଟିକେ ପ୍ଲନ୍ ଅଛି ମନ୍ଦରବାଡି ଆଡି ବୁଲାୁଲି କରିକି ଆସେ ବୋଲି ଟିକେ ଭାବୁଚି। ଆଉ ସେଥିପାଇଁ ଆଜି ତ ହଁ ଅଫିସ ସବୁ ଆସି ସବୁ କାମ କାମ ସରିଲା ଭାବିଲି ଟିକେ ବୁଲାବୁଲି କରିବି ସବୁ ଆଜି ଜଲଦି ଶୋଇଲେ ସକାଳ ସାତଟା ଅଧୀରେ ଟ୍ରେନ ଅଛି ତ।
ଓ ହୋ ହୋ ଆଚ୍ଛା କୋଉଠିକି ଯିବ କଣ ତୁମେ କାଲି?
ଆରେ ଆମେ ଯାଉଚୁ ତିରୁପତି ଯାଉଚୁ, ସେ ଯୋଉ ତିରୁପତି ଦର୍ଶନ ନାହିଁ କି? ସେଇଠିକି ଯାଉଛୁ ଆମେ ତିନିଟା ସାଙ୍ଗ ସେ ସନ୍ଦୀପ ମୁଁ ପ୍ରେମ ତିନିଟା ପିଲା ଯାଉଚୁ, ଲାଗିବ ପ୍ରାୟ ଦୁଇ ତିନି ଦିନ ତିନି ଦିନ। ଦର୍ଶନ ବର୍ଶନ କରିକି ସରିକି ଆସିଲା ବେଳେ ଆଉ।
ଆଉ ପ୍ରେମ ପ୍ରସାଦ ଭାଇ ମଧ୍ୟ ଯାଉଛନ୍ତି କି?
ହଁଁ ତାଙ୍କେ ବି ଯାଉଚନ୍ତି।
ଆଚ୍ଛା ଆଚ୍ଛା ଆଚ୍ଛା ତିରୁପତି ବାଲା ଯାଉଚ କି ତୁମେ?
ଯାଉଚୁ ବା।
ଏ ଟ୍ରେନ ରେ ଯିବ ଆଉ କେତେ ଟଙ୍କା କଣ ଖର୍ଚ୍ଚ ହବ ସେଟା ଗଲେ?
ହଁ ଟ୍ରେନ୍ ଯାଉଚୁ କାରଣ ବସ୍ ଦେଖିଲୁ ବସ ରେ ବୋହୁତ ବିଚାର ଗୋଟେ ଜାଗାରେ ବସିକି ରହିବାକୁ ପଡିବ, ବସ ରେ ପୁଣି ଲାଗି ପ୍ରାୟ ତିନିଶହ ପଚାସ୍ ଏମିତି କିଛି ପାଖାଖି ସେଥିପାଇଁ ତ ଟ୍ରେନରେ ଟିକଟ ଟ୍ରେନରେ ଟିକଟ କାଟଚୁ ଟ୍ରେନ ରେ ଟିକଟ ଦେଢଶହ ଟଙ୍କା ଅଛି ତିନିଟା ସାଙ୍ଗ ଯିବୁ ପ୍ରାୟ ଲାଗୁଚି ପାଞ୍ଚ ଘଣ୍ଟା ପାଞ୍ଚ ଘଣ୍ଟାରେ ସେଠି ପହଞ୍ଚିିବୁ ଷ୍ଟେସନରେ ଷ୍ଟେସନ ପାଖରେ ତିରୁପତି ପାଇଁ ଉପ ଯିବାକୁ ବସ୍ ଅଛି ସେଇ ବସ ର ଦାମ ହୋଉଚି ମୂଲ୍ୟ ଶହେ ଦଶ ଶହେ ଦଶ ଉପରକୁ ନେଇଯିବ। ତମକୁ ସେଇଠୁ ସେମିତି ଦର୍ଶନ ଲାଗିବ ଦି ଦିନି ଆସିବୁ ଆଉ ତମେ କେବେ ଏଥିରୁକୁ ଯାଇଚ?
ଆରେ ନା ନା ମୁଁ ତ ଯିବି ବୋଲି ଭାବୁ କିନ୍ତୁ ପିଲାଟି ଦିନେ ଏ ଯାଏ ଗୋଟେ ଥର ହିଁ ଯାଇଥିଲି ବାପାଙ୍କ ସହ, ପିଲାଦିନେ ସେଇଟା ବି ପୁଣି। ଏବେ ଯିବି ଯିବି ବୋଲି ଭାବୁଚି ସମୟ ମିଳୁନି। ତାପରେ ଯୋଉଁ ସମୟରେ ଯିବି ବୋଲି ଭାବୁଚି ସେ ସମୟରେ ସମ୍ବଳର ଅଭାବ ହୋଉଚି ଆଉ କଣ କରିବା ଗରିବ ଲୋକ ରାତିରେ ଖାଇଲେ ସ ସକାଳେ ଭୋକ ଏମିତି ଚାଲିଚି ଆମ ଜୀବନ ଆଉ।
ହଁ ହଁ ଏଇଟା ବି ସତ କଥା ଆଉ କୁଆଡେ ଟାଇମ ପାଇଁ ତ ନାହିଁ ଆଉ ଏମିତି ସାଙ୍ଗ ଫ୍ୟାମିଲି ବାପା ମାମା ସାଙ୍ଗରେ ତ ଆସିଲେ ହବନି କାରଣ ତାଙ୍କେ ତ କାମ ହାମ ତାଙ୍କ ତ କେବେ ଛୁଟି ନାହିଁ, ଦିନ ରା ପରି ପରିଶ୍ରମ କରିକି ତାଙ୍କେ ଆମ ଆମ ଭଲ ପାଇଁ ଦେଖୁଛନ୍ତି ଆ କଣ କହୁଥିଲେ କି ଆମେ ଗୋଟେ ଥର ବୁଲିକି ତୁ ଆସିଯିବୁ। ଆଉ ଦୁଇ ତିନି ମାସ ପରେ ଆମେ ସବୁ ତଳ ତ ଦମେ ମୁଁ ସେ ଯୋଉ ସୁ ସବୁ ମିଶିକି କଥା ହେଇକି ଆସି କଣ କୋହୁଚ ଆଉ?
ହଁ ଠିକ କଥା ଗଲ ମୁଁ ବି ଲଳିତ ଲଳିତ ଶୁଭମ ସାହୁ ବିଭୁଇ ସହିତ କଥା ଥିଲ କି ଗୋଟେ ଟ୍ରିପ ବି ବୋଲି। ଏବଂ ସେ ମତେ କହିଲେ କେଦାରନାଥ ଯାତ୍ରା କରିବା, କିନ୍ତୁ ମୁଁ ତାଙ୍କୁ ଉପଦେଶ ଦେଲି ଯେ ଶ୍ରୀକାନ୍ତ ଶ୍ରୀକାନ୍ତ କହୁଥିଲେ ଏବେ ତିରୁପତି ସେଇ ବାଲା ଯିବେ ତ ଆମେ ତ କେବେ ତିରୁପତି ବାଲା ଯାଇନାହାନ୍ତି। ତେଣୁକରି ସମସ୍ତେ ମିଶିକରି ତିରୁପତି ବାଲାଜୀ ଗୋଟେ ଥର ଥରେ ଯାଇକି ବୁଲିକି ଆସିଥାନ୍ତେ। ଏମିତି କହିଲାରୁ ସେମାନେ ଯେ କହିଲେ ହଉ ଦେଖିବା କଣ ହଉଚି ଆଗକୁ। ଏମିତି କହିକି ରହିଯାଇଛନ୍ତି। ମୋତେ ଆଉ କଲ୍ ବି କରିନାହାନ୍ତି ଆଉ।
ଆଚ୍ଛା ଆଚ୍ଛା ନା କଲ୍ କରିନାହାନ୍ତି ବୋଇଲେ ସେ ଲଲଟପି ଯାଇଚି। ଭୁବନେଶ୍ୱରରେ ସେ କାମ କରିବାକୁ ଯାଇଚି। ମୁଁ ତ ଆସିଲି ବେଙ୍ଗାଲୋରରେ ଏଠି ଅଫିସ୍ ରେ କାମ କରୁଛି ଟାଇମ୍ ମିଳନି। ଆଉ ଦେଖାଯାଉ ମୁଁ ତ ଯିବି ଏ ଦର୍ଶନ ବର୍ଶନ କରିବି କେମିତି କଣ ତାର ସବୁ ଦେଖିବି କେତେ ସମୟ ଲାଗୁଚି। କେତ ତେ ଘଣ୍ଟା ଲାଗୁଚି କେମିତି ଯିବା ଆସିବା ରୁଲ୍ ତାର ସବୁ ନିୟମ କାନୁନ ଦେଖା ଦେଖି କରିବି। ଓଡିଶା ଗଲେ ଗୋଟେ ଦିନ ବସିବା। କଥାବାର୍ତ୍ତା ହେବା ଦୁଇ ତିନି ମାସ ଯାଉ ଆମ ରଥଯାତ୍ରା ଅଛି। ରଥଯାତ୍ରା ଗାଁରେ ଟିକେ ବୁଲାବୁଲି କରିବା। ଦୁଇ ତିନି ମାସ ଯାଉ ତାପରେ ଆସିବା ତିରୁପତି ଦର୍ଶନ କରିକି ଯିବା ଆଉ କଣ କହୁଚ?
ହଁ ଠିକ କଥା କହିଲେ ଆପଣ ଆଉ ଲଳିତ କଣ ଏବେ ଯୋଉ ଭୁବନେଶ୍ଵର ଗଲା। ବସ୍ ରେ ଯାତ୍ରା କଲା ନା ଟ୍ରେନ୍ ରେ ଯାତ୍ରା କରିଲା ଜାଣିଛ କି ତୋମେ?
ଆରେ ମୋତେ ଲାଗୁଛି ଯୋଉ ଟ୍ରେନ୍ ରେ ଯାଇଥିବ। କାରଣ ବସ୍ ରେ ତ ସେ ଯାଇଥାନ୍ତା। ବସ୍ ର ପ୍ରାଇସ୍ ଅଧିକ ଆଉରି ଗୋଟେ ଜାଗା ତାକୁ ବସ୍ ରେ ତାକୁ ଟିକେ ସେ ବାନ୍ତି ଫାନ୍ତି କଣ ଲାଗୁଛି କହୁଥିଲା ବସ୍ ରେ ଗୋଟେ ଏଲାର୍ଜି ଟାଇପ୍ ର କଣ ଅଛି। ଟ୍ରେନ୍ ରେ ଯାଇଥିବ ଟ୍ରେନ୍ ରେ ତ ଲାଗିବ ଅଳ୍ପ ଘଣ୍ଟା ଅଳ୍ପ ପଇସାରେ ଟ୍ରେନ୍ ରେ ହିଁ ଯାଇଥିବ ମୋତେ ଲାଗୁଛି।
ନା ମୋତ ନା ମୋତେ ତ କହିଥିଲା ଟ୍ରେନ୍ ରେ ଅସୁବିଧା ହଉଛି। କାରଣ ହିଞ୍ଜୁଳି କାଟରୁ ବରହମପୁର ଏବେ ବସ୍ ରେ ଅସୁବିଧା ହଉନି କି? ଆମର ଯୋଉ ବରହମପୁର ଉଭର ବ୍ରିଜ୍ କାମ ଚାଲିଛି। ସେଥିପାଇଁ ସେ ବସ୍ ରେ ଯିବି ବୋଲି କହୁଥିଲା। ଓ ମୋତେ ଟିକେଟ୍ ଟିକଟ୍ ବାଲା ନମ୍ବର୍ ବି ମାଗି ଥିଲା। ମୁଁ ସେ ଆମର ଦିଲେଶ୍ଵର ବାଲା ଯୋଉ କାଟୁନି କି ଟିକେଟ୍। ତାର ନମ୍ବର୍ ଟି ଦେଇ ଦେଇଥିଲି। ଏବଂ ସେ ମୋତେ ଟିକେଟ୍ କାଟିବି ବୋଲି କହୁଥିଲା କେ ଜାଣି କଣ ହେଇଛି। ମୋତେ ଆ, ଦି ଦିନ ହେଲା କଲ୍ କରିନି ସେ ମଧ୍ୟ।
ଆଚ୍ଛା ଆଚ୍ଛା ହଁ ତାହାବି ତୋମେ ଏଇଟା ଠିକ୍ କଥା କହିଲ। କାରଣ ବରମପୁର ଯୋଉ ଓଭରବ୍ରିଜ୍ ତିଆରି କରାହଉଚି ସେଠି ବହୁତ ଲୋକ ମାନେ ବ- ବହୁତ ପ-ପହୁତ ମାନେ ସ-ପ୍ରୋବ୍ଲମ ହଉଚି ସେଠି ତାଙ୍କ ସମ୍ମୁଖୀନ କରିବାକୁ ପଡୁଚି। ପୁଣି ହିନ୍ଦିଲିକା ଠୁ ବସ୍ ଯାଏ। ଏଇଠୁ ଗୋଟେ ବସ୍ ଧରେ ପୁଣି ପୁଅକୁ ଧରେ ଅଟୋ ଷ୍ଟେସନ ଯା। ଆସିଲା ବେଳେ କଣ ଅଟୋ ଧରେ ବସ୍ ଧରେ ବହୁତ ବିଜାର ହଉଚି। ହେଲେ ତୁମେ କହିଲ ପୁରା ଠିକ କଥା ଡାଇରେକ୍ଟ ବସ୍ କରିବ ଟଙ୍କା ଶହେ ଦୁଇଶହ ଅଧିକ ପଡ଼ିବ ସିନା ଡାଇରେକ୍ଟ ଭୁବନେଶ୍ୱରରେ ତୋମକୁ ଓହ୍ଲେଇବ। ସେଇଠୁ ଗୋଟେ ଅଟୋ କଲେ ଡାଇରେକ୍ଟ ତୋମ ସେ କାମ କରିବା କାର୍ଯ୍ୟାଳୟ ଅଫିସ୍ ରେ ପହଞ୍ଚିବ। ଆଉ ମୁଁ ତ ଦୁଇ ଦିନ ହେଲା କଥା ହେଇନି କାରଣ ଅଫିସ୍ କାମରେ ବହୁତ ବିଜି ହେଇଯାଇଥିଲି। ତୋମ କଥା ଟିକେ ମନେ ପଡ଼ିଲା ତ ଆଉ କଣ କରୁଚ ଭାଇ? ଟା ମୋର କଣ କରୁଚି ଗାଁରେ ଏକେଲା ବୁଲୁଥୁବ ବହୁତ ବିଜାର ଲାଗୁଥୁବ ବୋଲି ଟିକେ କଲ୍ ଟା ଆଜି କରିଦେଲି ଆଉ।
ଆଚ୍ଛା ସେମିତି କି? ତାପରେ ବି ଏବେ ଯଦି ଆମେ ଆମେ ଯଦି ହିଞ୍ଜିଲିକାଟରୁ ଭୁବନେଶ୍ୱର ଟ୍ରେ ଟ୍ରେନ୍ ମାଧ୍ୟମରେ ଯିବା ତାହେଲେ ଆମକୁ ଅଧିକ ଅଧିକ ଅଧିକ ଦର ପଡ଼ିଯିବ କାରଣ ଏଠୁ ଯିବା ବରହମପୁର ପଚିଶ ଟଙ୍କା। ସେଠୁ ପୁଣି ଫା ପ୍ର ଥମ ଗେଟ୍ ରୁ ରେଳୱେ ଷ୍ଟେସନ୍ ପଚାଶ ଟଙ୍କା ନେଇଯାଉଛନ୍ତି। ସେତେ ଉଁ, ଭୁବନେଶ୍ୱରଠୁ ପୁଣି ରେଲୱେ ଷ୍ଟେସନ୍ ରୁ ତ ଯିବାକୁ ପଡ଼ିବ ନା। ସେଥିପାଇଁ ଆମକୁ ଅଧିକ ଦର ପଡ଼ିଯିବ। ଯାହା ହେଲେ ବିି ପ୍ରାୟ ପ୍ରାୟ ତିନିଶହ ରୁ ଛି-ଅଧିକ ପଡ଼ିଯିବ। ଏବଂ ରୋହିତ ମୋତେ କହୁଥିଲା କି ବସ୍ ଟିକଟ୍ ପ୍ରାୟ ଦୁଇଶହ ପଚାଶରୁ ଦୁଇ ସତୁରି ଟଙ୍କା ଅଛି। ତେଣୁକରି ସେ ବସ୍ ରେ ହିଁ ଚାଲି ଯାଇଥିବ।
ହଁ ସେଇଟା କଥା ସେଇ ତ ମୁଁ କହୁଚି କାରଣ ଦେଖ ଗୋଟେ ତୋମେ ହିସାବ କରିବ ଯଦି ଇ, ଏଇଠୁ ବସ୍ ତିରିଶ ଟଙ୍କା। ପୁଣି ବରମପୁରୁୁ ସେଇଠୁ ଅଟୋରେ ଯିବ ଚାଳିଶ ଟଙ୍କା ସତୁରି ଟଙ୍କା। ସେମିତି ଖାଇବା ସହେ ଅଶୀ ଟଙ୍କା ଖର୍ଚ୍ଚ ହେଇଯାଉଛି ଯିବା ଆସିବା ସେମିତି ଦୁଇଶହ ତିନିଶହ ଖର୍ଚ୍ଚ ହେଇଯାଉଚି ଆଉ ଟ୍ରେନ ଟାଏ ଗଲେ କି ବସରେ ଗଲେ ସେଇ ଗୋଟେ ତ ପଇସା ଖର୍ଚ୍ଚ ହଉଚି ପଚାଶ ଶହେ ଟଙ୍କା। ଏକାଞ୍ଚିକାନି ଆହୁରି ଏଇଠୁ ଯା ବସ ହେଲେ ଅଟୋ ଧରେ ସେଇଠିକି ଯା ଏଠିକି ଆଶା ବହୁତ ଟାଇମ ଉଁ ଆରେ ବିଚାର ନା ବହୁତ ସମାନ ପତ୍ର ବ୍ୟାଗ ଥିବ ଡାଏରେକ୍ଟ ହଁ ସେଇ ତ କଥା ସେ ଡାଇରେକ୍ଟ ପକା କାଆଠୁ ବସଷ୍ଟାଣ୍ଡ୍ ରେ ବସ ଚଢ଼ିଲ ଡାଇରେକ୍ଟ ବସ ଧରିଲ ଡାଇରେକ୍ଟ ଗଲ ଆଉ ରେ ଆମ ସାଙ୍ଗ ତ ଅଛି ଦିଲେଶ୍ୱର ସବୁ ବୁଝାବୁଝି କରିବା ପାଇଁ ବସ ର ବି କିଛି ପ୍ରୋବ୍ଲେମ କିଛି ହଉନ
ଅସୁବିଧା ନଥିବ।
ହ ଆଉ ତମେ କଣ ଖାଇବା ପିଇବା ସବୁ ସରିଲାନି କି?
ଆରେ ନା ମୋର ଖାଇବା ସରିନି ଆଚ୍ଛା ତୁମର ଖାଇବା ପିଇବା ସଇଲାଣି ନା ସରିନି ଏ ପର୍ଯ୍ୟନ୍ତ?
ନାଇଁ ବା ଖାଇନି ଏବେ ତ ହିଁ ଅଫିସ ରୁ ଆସିଲି ଗୋଡ଼ ହାତ ଧୋଇକି ଟିକେ ତମକୁ କଲ୍ କରି କି କଥା ହଉଚି। ସେ ଘର ଲୋକ ଟିକେ ବୋଉ ଟିକେ କଲ୍ କରିଥିଲା ବୋଉ ସାଙ୍ଗରେ କଥା ହଉଥିଲି କହୁଥିଲା ବର୍ଷା ଫର୍ଷା ହଉଚି। ବର୍ଷା ପକଉଚି କନା ଦୁଇ ତିନି ଦିନ ହେଲା ଗୁଳୁ ମୁଳୁ ଗୁଳୁ ଲାଗୁଥୁଲା ଆଜି ଟିକେ ବର୍ଷା ଫର୍ଷା ପଡ଼ିକି ଟିକେ ଭଲ ଲାଗୁଚି ପାଗୁଟା ଏମିତିରେ କଥା ହଉଥିଲେ ମୁଁ କଇଲି ହଉ ର। ରଖେ ମୁଁ ଯାଉଛି ଗୋଟେ ସାଙ୍ଗ ଗୁଡ଼ାକୁ କଲ୍ କରିବି। ବହୁତ ମନେ ପଡୁଛି ବେ ତମୁକୁ ଟିକେ କଲ୍ କଲି ଆଉ। ତମ ଦେହପାହା ସବୁ ଭଲ ଅଛି ତ?
ହଁ ମୋର ଦେହ ଭଲ ଅଛି। ତୁମର ଦେହ ଭଲ ଅଛି ନା ନାଇଁ?
ହଁ ଭାଇ କୁହନି ଦେହ ତ ଭଲ ଅଛି ଦେହ କିଛି ଖରାପ ହଇନି ଦୁଇ ଦିନ ତଳେ ଟିକେ ଥଣ୍ଡା ଖାସ ଟିକେ ହୋଇଯାଇଥିଲା ସେଇ ପାଗ ଚେଞ୍ଚ ହେଇଗଲା ଫେନ୍ ଫେନ୍ ଲଗେଇକି ଶୋଇ ପଡିଲୁ ନୂଆରେ ନୂଆ ଲୋକ ନୂଆ ଏରିଆକୁ ଆସୁ ତ ଟିକେ ଥଣ୍ଡା ଫଣ୍ଡା ଧରି ଦେଇେଥିଲା ମେଡିସିନ ଫେଡିସିନ ନେଇକି କି ଏବେ ସୁସ୍ଥ ଅଛି ଏବେ କିଛି ସେମିତି ଲାଗୁନି। ଆଉ କୋହୁନ ଖାଲି ଗୋଟେ ମନଉଣା କଣ ସେ ଯୋଉ ଓଡିଶାରେ ଖାଇବା ଥିଲା ଆମର କୁର୍ମା ତରକାରୀ, ଛତୁ ଚିଲି ଭେଣ୍ଡି ଭଜା। ହଁ ଆଳୁ ଭଜା, ତୋରଡ଼ା ଭଜା ଆଉ ଏତେତ ଆ ନା ଭାଇ ବିଲକୁଲ ଏଇ ଏଠି କଣ ମିଳିବ ଏଇଠି ତ ଖାଲି ଭାତ ସାମ୍ଭାରି ସେଇ ପାଣି ତରକାରୀ ପାଣି ତରକାରୀ କହିଲେ ଚଳିବ ସେଇ କାଞ୍ଜି ଭାତ ଟାଇପ ର କଣ ଦଉଚ ଯି ଖାଇ ଖାଇ ବହୁତ ବିଚାର ହେଲିଣିି କଣ କରିବା ପାଞ୍ଚ ପଇସା କମେଇବି ବୋଲି ଆସି ଚି ଦୁଇ ମାସ ପରେ ଆଉ ପନ୍ଦର ଦିନି ପରେ ପଳେଇବି ଗଲେ ଓଡିଶାରେ ରହିବା କଥା ଆଉ।
ଆଚ୍ଛା ପନ୍ଦର ଦିନ ମାନେ କେଉଁ ତାରିଖରେ ତମେ ଆସିବ କି ଓଡିଶା କୁ?
ହଁ ହଁ ମୁଁ ଯାଉଛି ଏବେ ମୋର ସରିବ ଗଲା ବେଳେ ହେବ ଜୁଲାଇ ଅଠର ତାରିଖ ହେଇଯିବ ଆଉ।
ଆଚ୍ଛା ଜୁଲାଇ ଅଠର ତ ଆମର ଜୁଲାଇ ଷୋଳରେ ରଥଯାତ୍ରା ପଡୁଛି। ମୁଁ କଣ କହୁଥିଲି ଲଳିତ ତ ଭୁବୁନେଶ୍ଵର ଯାଇଛି। ଆମେ ମଧ୍ୟ ଜୁଲାଇ ଷୋଳ ରେ ରଥଯାତ୍ରା ଯେହେତୁ ହବ। ଆମେ ଯିବା ଗୋଟେ ଭ୍ରମଣ ଭ୍ରମଣ କରିକି ଆସିବା କଣ କହୁଛ ରାଜି ଅଛ କି ତୁମେ?
ହଁ ତମ କଥାରେ ମୁଁ ରାଜି ଅଛି ହେଲେ ମୁଁ କଣ କହୁଚି ମୁଁ ତ ଗଲାରୁ ପାଖାପାଖି ଲାଗୁଚି। ମାନେ ମୋର ମୁଁ ତମ ଜୁଲାଇ ଅଠର ଭୁଲୁ କହିଲି ଭାଇ ସରି। ମୁଁ ଗଲା ବେଳେ ଜୁଲାଇ ପନ୍ଦର ହବ ମୁଁ କଣ କହୁଥିଲି ଭାଇ ତମେ ତ ଜୁଲାଇ ଷୋଳ ତମେ କାର୍ଡରେ ଅଛ କି ନଥିବ ତମର ମୋର ଜୁଲାଇ ଷୋହଳରେ କାର୍ଟ ରେ ରଥଯାତ୍ରା ବୁଲାବୁଲି କରିବା ଠିକ ଅଛି। ତାପରେ ଅ କାରଣ କୋଉ ସାଙ୍ଗାହାତୀ ତ ଆମର କିଏ ନାହିଁ। ତମର ମୋର ଏକା ଅଛେ ଫୋନ ଟି କରିବି ମୁଁ ଜୁଲାଇ ପନ୍ଦରରେ ପହଞ୍ଚିବି ସନ୍ଧ୍ୟା ବେଳେ ସେଇଦିନ ଗୋ ଗୋଟେ ଦିନି ରାତିରା ଥୋଡା ରେଷ୍ଟ କରିବି ଜୁଲାଇ ଷୋହଳରୁ ତମକୁ କଲ୍ କରିବି ମିଶିକି ବୁଲାବୁଲି କରିବାର ରଥଯାତ୍ରା ପୁଣି ସୁନାଭେଶ କେବେ ପଡୁଛି ତମେ ଜାଣିଛ?
ସୁନାବେଶ ମୋ ମତରେ ଅ ଆମର ବାହୁଡା ଯାତ୍ରା ପ-ପରଦିନ ପଡୁ ଛି ତ କଣ କହୁଛୁ ସେଦିନ ପୁରୀ ଚାଲି ଯିବା କି?
ମତେ ଲାଗୁଛି ଚୁଲ୍ ଆମ ସୁନାବେଶ ଟା ବୋଧେ ପଡ଼ୁଛି କୋଡ଼ିଏ ଛଅରେ ମୁଁ ଭାବୁଥିଲି ଜୁଲାଇ ଷୋହଳରେ ଆମେ ତମର ମୋର ତ ହିଞ୍ଜିଲି କାଠରେ ବୁଲିବା ଲଲେତ ସେଠି ତ ରହୁ ଜୁଲାଇ ପଚିଶରେ ମୋର ଗୋଟେ ଏଗଜାମ୍ ଅଛି କଲେଜ ରେ ଏଗଜାମ୍ ଟା କମ୍ପଲିଟ୍ କରିକି କି ଓ ଜୁଲାଇ କୋ କୋଏ ଛଅ ଟଙ୍କ କେେ ପଡୁ ଦେିକି ନହ ଜୁଲ ରାତି ବ ଧିକି ଯିବା, ପୁରୀ ବୁଲାୁ କରିକି ଆସ ଗୋଟେ ଦିନ ରହିି ଆଉ।
ହଁ ଠିକ କଥା ଠିକ କଥା କହିଲ ତୁମେ, ଆଉ ମୁଁ କଣ କହୁଛି କି ଯୋଉ ରଥ ରଥଯାତ୍ରା ରଥଯାତ୍ରା ମାନେ ସୁନାବେଶରେ ଦେଖିବାକୁ ଯିବା ତା ସହିତ ଅନ୍ୟ କୌଣସି ଜାଗାଡେ ମାନେ ପୁରୀ, ଚନ୍ଦ୍ରଭାଗା, କୋଣାର୍କ ଏପରି ଜାଗା କିଛି ବୁଲିକି ଆସିବା ତା ସହିତ ଭୁବନେଶ୍ୱର, କଟକ ଏମିତି ଭୁବନେଶ୍ୱରର ବହୁତ ଜାଗା ଅଛି ନା ବୁଲିବାକୁ- ଯେମତି ନନ୍ଦନକାନନ ଶାନ୍ତି ସ୍ତୂପ ତା ସହିତ ଆମର ଲିଙ୍ଗରାଜ ମନ୍ଦିର ଅନନ୍ତ ବାସୁଦେବ ମନ୍ଦିର ମୁଁ ଶୁଣିଥିଲି ଅନନ୍ତ ବାସୁଦେବ ମନ୍ଦିରର ପ୍ରସାଦ କୁଡା ବହୁତ ସ୍ଵାଦିଷ୍ଟ ଲାଗେ?
ହଁ ତମେ କହିବା ସତ କତ ମୁଁ ବି ଶୁଣିଥିଲି, ବହୁତ ପସନ୍ଦ ଲାଗେ ମାନେ ଖାଇବାକୁ ଭଲ ଭାଗ୍ୟ ଖାଇବାକୁ ମିଳେ ଶୁଣିଥିଲି ହେଲେ ତମେ କହିବା, କଥା ଠିକ ଜୁଲାଇ ଷୋଳରେ ଆମେ କାହାଠୁ ବୁଲାବୁଲି କରିବା ଏଇଟା ଠିକ ହେଇଗଲା ଆଉ ଜୁଲାଇ କୋଡିଏ ଛଅ, ଆଡେ ଆମେ ବାହାରିକି ପୁରୀ ପଳେଇବା ପୁରୀରେ କହିଲା ବ ସୁ ସୁନାବେଶ ଦେଖିବା ସେ ରାତ୍ରଟା ଟିକେ ପାଖରେ ବୁଲାବୁଲି, କରିକି କଣ ସପିଙ୍ଗ ମଲ୍ ଟେ ବୁଲାବୁଲି କରିଇଯିବା। କୋଡିଏ ସାତ ଦିନ ଗାଧବାଧ କରିକି ସେ ଶୁଭମ ଶାମ ତିନି ଚ ତିନି ଜଣ ହଁ ସେଇ ଚନ୍ଦ୍ରଭାଗା ବୁଲା ବି, ସେଇଡରେ ଯାହା ଯାହା ମନ୍ଦିର ପଡିବ ଟିକେ ଗୋଟେ ଦିନ୍ ଦିଦିନ୍ ଟିକେ ରୁମ୍ ନେଇକି, ରହିି କୋଠି କମ୍ ପଇସା ବାଲା ଦେଇ ଦେଖିକି ଟିକେ ବୁଲାବୁଲି କରିକି ଆସିବା କାରଣ ଆଉ ତ ବର୍ଷେ ରହିଲା ବର୍ଷ ପରେ ତମେ କୁଆଡେ ମୁଁ କୁଆଡେ ସେ ଲଲ ତୁଆଡେ ସୁଭମ କିଏଡେଇିବ ହେଇଯିବ ପୁଣି କେବେ ମିଶିବା କଣ ଠିକ ନାହିଁ ଯିବା ଆମେ ବୁଲାବୁଲି କରିକି ଆସିବା, ଆଉ କଣ କହୁଛ?
ପାଖରୁ ଆସିଲା ବେଳେ ବାଟି ରାମ ମା ରାମଚଣ୍ଡୀଙ୍କ ପୀଠ ଅଛି। ସେଇୟା କୁଟେ ବହୁତ ଫେମସ କଣ ସେଠାକୁ ମଧ୍ୟ ବୁଲିକି ଆସିବା।
ହଁ ସେମିତି ହେଲେ ବି ହବ ଆମ ଜ ସେମିତି କଲେ ମତେ ଲାଗୁଛି ଆମେ ତ ପ୍ରାୟ ଦୁଇ ଦିନରୁ ତିନି ଦିନ ରହିବାକୁ ପଡିବ ହଉ ଯାହାବି ହବ ସେତେବେଳେ ଦେଖାଯିବ, ତାହେଲେ ମୋର ଏବେ ଟିକେ ସମୟ ହେଲାନି ମୁଁ ଯାଉଛି ଫୋନ ଫୋନ୍ ଚାର୍ଜ ନାଇ ଚାର୍ଜ କରିବି ପୁଣି ସମୟ ମିଳିଲେ ତମକୁ କଲ କରିବି ଆଉ।
ଆଜ୍ଞା ଆଜ୍ଞା ଠିକ୍ ଅଛି, ଜୟ ଜଗନ୍ନାଥ ଶ୍ରୀକାନ୍ତ ଭାଇ।
ହଁ ହଁ ଭାଇ ରହିଲି ରହିଲି ଜୟ ଜଗନ୍ନାଥ।